ହ୍ୟାଲୋ।
ହଁ କୁହ, କଣ କରୁଛ?
ଏଇଠି ବସିକି-ଇ-ଇ ଲେଖୁଥିଲି ଟିକେ ଆଉ ପ୍ରାଟିକାଲ ଆଉ।
ହୁଁ।
କଣ କରୁଛ ତମେ?
ଏଇଠି ଖାଇକି ଆସିଲି ମ୍ୟାଗି।
ମ୍ୟାଗି ତମେ ବନେଇଥିଲ?
ହଁ।
ହୁଁ କଣ କରୁଛନ୍ତି ଘରେ ସମସ୍ତେ?
ଘରେ ସମସ୍ତେ ବସିଛନ୍ତି ବର୍ଷା ପକଉଛି ତ ସକାଳୁ ତ ବଇଛନ୍ତି ସମସ୍ତେ। ତମ ଘରେ?
ଆମ ଘରେ ଏଇଠି ଅଛନ୍ତି ମ।
ହୁଁ।
ହଁ ତ ଏଇ ବର୍ଷା ତ ଆଜି ସକାଳୁ ଛାଡ଼ୁଛି, ମୁଁ ଏଇନେ ଏଇ ବରାଚପ ଘୁଗୁନି ଖାଇଛି
ଭଲ ଆ ସକାଳୁ ବି ପକେଇଲାଣି ଯେ, ଏପର୍ଯ୍ୟନ୍ତ ବି ଛାଡିବାକୁ ନାହିଁ ପାଞ୍ଚ ମିନିଟ ପାଇଁ ବି
ହଁ ପା।
କୁଆଡେ ଯିବ ବାହରିଚ ଏଇ ବର୍ଷା ପାଗରେ, ଖାଲି ଶିଖି ଶିଖିଆ ଲାଗୁଚି, ଆସିକି
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ବସିଛନ୍ତି ଏଠି ଆଉ ହଁ, ନା ଘରେ
ତମ ସାନ ଭାଇର କଉ କ୍ଲାସ?
ମୋ ସାନ ଭାଇ ଡିପ୍ଲୋମା କରୁଚି ଦଶମ ପରେ।
ଓହୋ
ସୋମବାର ସିକି ଆସିଥିବ। ମାନେ ଫାଷ୍ଟ ଇଅର ସବୁ ସରିଲାଣି, ସେକଣ୍ଡ ଇଅର ହବ। ସେ ମର ଦିଇ ବର୍ଷ ସାନ ତ ଆ
ଆମ ପୁଅର ଦଶମ ହେଲା।
ଦଶମ ଯେ, ଏମିତିରେ ଦେଖିବାକୁ ଗଲେ ତାର ହେଇଥାନ୍ତା ପ୍ଲସ ଟୁ ସେକେଣ୍ଡ ଇୟର, ମାନେ ସିଏ ଯୋଉ ଆଗ ପଢିଲା ଇଂଲିଶ ମିଡିୟମ ରେ, ତାପରେ ଶିଶୁ ମନ୍ଦିର ଯୋଉ ପଢିଲା ମନ୍ଦିର କହିଲେ ନାଇଁ ନାଇଁ ଆଉ ବର୍ଷେ ପ୍ରାରମ୍ଭରେ ବସୁ ସିଏ।
ହଁ। ମୁଁ କଣକି ଆମ ଗାଁ ସ୍କୁଲରେ ପଢିଥିଲି ଥ୍ରୀ କ୍ଲାସରେ, ତାପରେ ଏଇଠିକି ଆସିକି ପୁଣିଥରେ ଫାଷ୍ଟ ନାଁ ଲେଖିଲେ ମୋର ସେକେଣ୍ଡ ଇଅର ହବା କଥା।
ମୋର ପା ସେମିତି ମୋ ପା ଶିଶୁ ମନ୍ଦିରରେ ସେମିତି ମୋର ଲେଟରେ ହେଲା।
ହୁଁ ସେଇଟା ପରା, ମୋର ବି ସେକେଣ୍ଡ ଇଅର ସରିକି ଥାର୍ଡ ଇଅର ହବା କଥା।
ନାଇଁ ନାଇଁ, ମୋର ଏବେ ସେକେଣ୍ଡ ଇୟର୍ ମାନେ ହବା କଥା।
ମୋର ବି ସେଇଆ, ସେକେଣ୍ଡ ଇଅର ଗୋଟେ ବର୍ଷ ତମେ ଡେଟ କେବେ? ଦିପହରେ ଆଜି ମୁଁ, କ?
ଜାନୁଆରୀ ପଚିଶି ଦୁଇହଜାର ସାତେ।
ହଁ।
ତମର?
ମୋର ଏଇ ଅଗଷ୍ଟ ତେର ଦୁଇ ହଜାର ଛଅ।
ହୁଁ
ହୁଁ
ଆଉ ଦିପହରେ ଆଜି କଣ ଖାଇଥିଲ?
ଦିପହରେ ଆଜି ମୁଁ ସକାଳେ ପଖାଳ ଭାତ ଖାଇ ଦେଇଥିଲି, ଆଉ ଦି ପହରେ କିଛି ଖାଇନି। ଆଉ ଏବେ ମ୍ୟାଗି କରିକି ଖାଇଥିଲୁ, ରାତିକି ଦେଖିଆ କଣ ଖାଇବା ଆଉ।
ମ୍ୟାଗି ତମେ ବନେଇଲ?
ହଁ ମୁଁ ମଗେଇଲି। ବନେଇଲି। କେମିତି, ଆଗ ପିଆଜ ଟମାଟୋ, କଞ୍ଚାଲଙ୍କା କାଟି ଦେଲି ତାର ତେଲ ପକେଇକି ପିଆଜ ଟିକେ ଭାଜି ହେଲା ପରେ, ଟମାଟୋ କଞ୍ଚାଲଙ୍କା ପକେଇକି, ପାଣି ଟିକେ ମ୍ୟାଗି ମସଲା ପକାଇକି ତା ପାଣି ଦେଇକି ମାଗି ଏଇଟା ପକେଇଦେଲି ଆଉ। ଶୁଖିଲା ଶୁଖିଲା ଆଣିକି ଦି ଜଣ ଯାକ ଖାଇଦେଲୁ, ଭାଇର ମୋର। ଅଟା ମାଗି।
ହଁ ସେଇଟା ତ ଟେଷ୍ଟ ଅଧିକ।
ହୁଁ
ୟୁପି, ମ୍ୟାଗି ଅପେକ୍ଷା ସେଇଟା ବଢିଆ ଟେଷ୍ଟ ଲାଗିବ।
ହଁ
ଆଜି ତ ମୋମୋ ଆଉ ଖାଇପାରୁିନଥିବ ଆଉ।
ଆଜି ମୋମୋ ଖାଉଚି କାଲି ମୋମୋ ଖାଇଥିଲି ଯେ ଉ ଖାଲି ଦିନ ଯାକ ଭା ତ ଖାଇଲି ଯାଇକି ରାତିରେ ଭାତ ଖାଇଲି ଏଗାରଟା ଆସିକି।
ହଁ ଏରା ମଇଦା ଟା ବି ଖାଇଲେ କଣ ଭୋକ ଲାଗିବ କି ବେଶୀ?
ସେଇଆ। ପୁଣି କାଲି ପଅରଦିନ ଖାଇବାର ଅଛି ପଅରଦିନ କଲେଜ ଯିବି ନା ଆଉ ମୋମ କୁ ଦେଖିଲେ ରହେବ କି?
ସେଇଆ, ମୁଁ ବି ମୁଁ ବି ଯିବି ସୋମବାର ଦିନ କଲେଜ। ଏଇ ପ୍ରାକ୍ଟିକାଲ କପି ଗୁଡାକ ସ୍ପାଇରାଲ ବାଇଣ୍ଡିଙ୍ଗ କରିବି ତ।
କଲେ ତାପରେ ସ ଚଉଦରେ ଏକ୍ଜାମ। ବର୍ଷା ହେଲେ ବି ଆମେ ସେଦିନ ଯିବାକୁ ପଡିବ ଯେହେତୁ ଏଜାମ ଚାଲିଚି। ଛତା ନେଇକି ଯିବାକୁ ପଡିବ ହଁ। ଝିପ ଚଉଦ ରୁ କେତେ ଜାଙ୍କେ ହବ? ଆମର ଆଠ ରେ।
ଆମର ଚଉଦ ଚଉଦ ହେଲେ ଆମର ସରଲାଆଳକୁୁ ପ୍ରାକ୍ଟିକାଲ ସରିବ ତିରିଶ ଏକତିରିଶ ଏକେ
ହୁଁ।
ଚଉଦ ର ପୁଣି ଚଉଦ ରୁ ହେଲେ ସରିଲା ଏଳୁକୁ ଚଉଦ ସତର ଏମିତି ଅଛି ହେଲା ବେଳକୁ ସିଏ ଏମିତି ହେଇଯାଉଚି ଏକୋଇଶି ନା ପଚିଶି।
ହଁ ସେଇଆ ଟାଇମ ଲାଗିବ ଯା ହେଲେ ବି ଏତେଦିନ।
ଗ୍ୟାପ୍ ଆମର ରହୁଚି ଟିକେ ଦି ଦିନି ତିନି ଦିନ ତ।
ଆମର ବି ସେ ଗ୍ୟାପ୍ ବା ରହୁଚି ଯଦି ଗ୍ୟାପ ନ ହଅନ୍ତା ସାଙ୍ଗେ ସାଙ୍ଗେ ସରିଯାଆନ୍ତା।
ଛଅଟା ସବଜେକ୍ଟ ଛଅ ସାଙ୍ଗେ ସାଙ୍ଗେ ସରିବ।
ବସ୍ ଆମର ଲାଷ୍ଟ ହଉଚି ଆଠ ତା ପରେ ଏଜାମ ସରିବ ଆଉ।
ସଇଲା ତାପରେ ଯାଇକି ଆଉ ଯାଇକି ଇଏ କୁ
ହୁଁ।
ଯାଇକି ସେ ଥାର୍ଡ଼ ସେମିଷ୍ଟାର।
ଥାଡ ହେଲାକି ଫୋର୍।
ନାଇଁ ତାପରେ
ହଁ ଇଣ୍ଟରନାଲଟା ପୁଣି। ତାପରେ ଥାର୍ଡ ସେମିଷ୍ଟର ଟା। ଏଗଜାମ ଦେଇ ଦେଇକା ଜୀବନ ଯିବ ଆମର ଏଗଜାମ ପରେ ଏଗଜାମ ଏଗଜାମ ପରେ ଏଗଜାମ।
ହୁଁ ତମ କଲେଜ ରେ ଚାରି ବର୍ଷ ନା ତିନି ବର୍ଷ?
ଚାରି ବର୍ଷ ତିନି ବର୍ଷ କିନ୍ତୁ କରିବି ମୁଁ ଆଉ।
ମୁଁ ବି ସେଇ ତିନି ବର୍ଷ।
ମୁଁ ବି ସେ ତିନି ବର୍ଷ କରିକି ବି ଇ ଡି କରିବି ବି ଇ ଡି।
ମୁଁ ବି ସେଇ ବି ଇ ଡି।
ଭଲ ଆଉ।
ଷ୍ଟେଡ଼ ବି ଇ ଡି ନା କଣ?
କଣ କହିଲ?
ଷ୍ଟେଡ୍ ବି ଇ ଡ ନା କଣ?
କଣ?
କୋଉ ବି ଇ ଡି କରିବ କୋଉ ବି ଇ ଡି କରିବ?
ବି ଇ ଡି ଦେଖିଆ। ତମେ?
ମୁଁ ଯଦି ଷ୍ଟି ଷ୍ଟେଟ ବି ଡି ଆସିବ ଯଦି କରିବି ନହେଲେ କୁରୁକ୍ଷେତ୍ର ନହେଲେ ଆନ୍ଧ୍ରା ବି ଇ ଡି ଆଉ।
ରାତିରେ କଣ ରୋଷେଇ ଆଜି?
ହଁ ସିଏ ରୁଟି ହବ ରୁଟିକୁୁ ତରକାରୀ କଣ କରିବି ଆଉ?
ହଁ ଆଜି ତ ଶନିିବାରେ ଆଉ।
ହୁଁ କାଲି ଯାହା ଚିକେନ ହବ ଟିକେ।
ହଁ ଆମର ବି ଆମର ବି ଶନିବାରେ କେହି ଖାଉନୁ ଆଇଁଷ ଆଉ
ଶନିବାରେ ଆମର ବି ଖାଉନୁ। କିନ୍ତୁ କଲେଜରେ ଯାଇଥିଲେ ମୁଁ ଖାଇ ଦେଇଥାନ୍ତି ତଥାପି।
କଲେଜ ଗଲେ ଖାଇ ମୁଁ ବି ହେମିତି ବେଳେ ବେଳେ ଖାଇଦଉଛି ଶନିବାରେ।
ମୁଁ ବି। ହଁ ଆଉ କଣ ଘରେ ରହିବା ଅଲଗା କଥା ବାହାରେ ରହିବାଟା ଅଲଗା କଥା।
ସେଟା ଆମେ ଘରେ ବାହାରେ ଖାଇଲୁ ନା କଣ ଘରେ ଖାଇଲୁ?
ସେଇଆ।
ଯଦି ଯଦି ମନରେ ଠାକୁର ଅଛନ୍ତି କିଛି ଆବଶ୍ୟକ ନାହିଁ। ଏତେ ଏଇ ବାରେ ଖାଇବିନି ସେଇ ବାରେ ଖାଇବିନି। ମୁଁ ହେଇଆ ଭାବିକି ଖାଇ ଦଉଛି ତ ଆଉ କଣ କରିବି?
ମୁଁ ଆଉ କଣ କି ମୁଁ ତ ସେଇଆ ଭାବିକି ଖାଉଛି।
ଆଉ କଣ ମ?
ଆଣ ବୁଝେଇଲା ଆଉ ଇଛା ଥବ ଖାଇବା ପାଇଁ ଭଗବାନଙ୍କୁ ଡାକୁଥିବ। କୁଆଡୁ ହବ ଶୁଣିବାକୁ କହିଲେ।
ହୁଁ।
ହୁଁ।
ଆଉ ତମ ସାଙ୍ଗମାନେ ଫୋନ୍ କରୁଛନ୍ତି।
ଖାଇବ ରୁଟି ନା ଭାତ?
ମୁଁ ରାତିରେ ରୁଟି ଖାଉଛି।
ହୁଁ। ମୁଁ ରୁଟି ଖାଉଛି କାଲି ମୁଁ ବାରଟାରେ ଭାତ ଭାତ ଖାଇ ନଥିଲି ଲୋ ଘରେ ପାଟିକଲେ ଭାତ ଖାଇବାକୁ।
ହୁଁ।
ହୁଁ।
ହଁ।
ଆ
ଆଉ ପଢ଼ାପଢ଼ି ଭଲ ଚାଲିଛି ଟି?
ହଁ ଏକ୍ଜାମ ଚାଲିଛି ତ ପଢାପଢି ଚାଲିଛି ଆ କାଲି ଦିନ ଯାକ କିଛି ପଢିଲିନି ଆଜି ଟିକେ, କଣ ପଢି ଏ ଏବେ ସନ୍ଧ୍ୟା ଆସିକି ପଢିବି। କାଲି ଗଲା ଦିନ ଯାକ ଏମିତି ମୋର ଆଜି ଦିନ ଯାକ ଟିକେ ଏପାଟ ସେପାଟ ହେଇଗଲି। ତ ଏବେ ସନ୍ଧ୍ୟା ଆସିକି ବସିକି ପଢ଼ିବି ଆଉ
ହୁଁ।
ଆଉ ଟିକେ ଯାଉ ବସିକିପଢାପଢି କରିବୁ ରାତି ଯାକେ ଏଗାରଟା ବାରଟା ଯାକି ତାପରେ ଶୋଇବି ଆଉ
ମୁଁ ଯେତେ ମୋତେ ରାତିରୁ ଉଠାଇଲେ ମୁଁ ପଢ଼ିବିନି।
ରାତି ମୁଁ ବାରଟା ଗୋଟେ ଦିଟା ଯାକେ ପଢ଼ିଦେବି କିନ୍ତୁ ପାହାନ୍ତାରୁ ମୁଁ ଉଠି ପାରିବିନି।
ଭଗବାନ ମୁଁ ବି ସେଇଆ ଟେନ୍ଥରେ ମୋର ସେଇଆ ପ୍ଲସ୍ ଟୁ ବି ସେଇଆ ଏବେ ବି ସେଇଆ।
ମୋର ବି ସେଇଆ।
ମୁଁ ନୁହଁ ରାତିରୁ ମୁଁ ଯଦି ରାତିରୁ ନୁହଁ ଯଦି ଉଠିବିନି ମୋ ମୁଣ୍ଡ କଣ ହବ ଜାଣିଛ ଟି?
ମୋର କ କି ମାନେ ମୋ ରାତି ମତେ ଦିଟା ରାତି କୁହ ତିନଟା ରାତି କୁହ ମୁଁ ପଢିଦେବି ବସିକି। ଶୋଇବିନି ଆଉ ଯଦି ଶୋଇକି ଥରେ ଉଠିଲା ମୁଁ ଉଠି ପାରିବିନି।
ଆଉ ମୁଁ ଯଦି ରାତିରେ ନୁହଁ ମାନେ ମାମା ଏବେ ଉଠଉଛି ପୁଅକୁ ରାତିରୁ ଉଠିକି ପଢିବା ପାଇଁ।
ହୁଁ।
ତାକୁ ଉଠଉଛି ମାନେ ମୋ ନିଦଟା ବି ଭାଙ୍ଗି ଯାଉଛି ମୋ ମୁଣ୍ଡ ବିନ୍ଧାହଉଛି ମୁଁ ଟୋଟାଲି ସୋଇବି ମାନୋ ଯାଇକି ସକାଳେ ଉଠିଲେ ହିଁ ମୋ ନିଦ ଭାଙ୍ଗିବ। ମୁଁ ନହେଲେ ମଝିରୁ ମାନେ ଉଠିବି ମାନେ ମୋ ମୁଣ୍ଡ ବିନ୍ଧା ହବ।
ମୋର ଆଉ କଣ କି ମଝିରେ ଉଠିଲେ ନିଦ ହବନି ତ ଏରା ଖାଲି ବୁଲେଇ ନବ ମୋର ତ ଭଲ ଲାଗିବନି।
ମୁଁ ରାତି ଅନିନ୍ଦ୍ରା ହେବି ମାନେ ମୋ ମୁଣ୍ଡ ବିନ୍ଧା ହବ କି ମୁଁ ରା ତିରେ ଯେତେ ବେଳେ ମାନେ ନାଚ ଫାଚ ଦେଖିବି ମୁଁ ମୁଣ୍ଡ ବିନ୍ଧା ହବ।
ସେଆ ମୁଁ ନାଚ ଫାଚ ଦେଖିକି ରହପାରିବି ମତେ ଭଲ ନୁହେଁ ଦେଖିବାକୁ ଏରାକ।
ମତେ ବି ଭଲ ନୁହଁ ମୁଁ ଏଇ ମେଲୋଡି ସରିବ ମାନେ ଉଠିବି ଖାଲି ଘରେ ସମସ୍ତେ। ଯାଉଛନ୍ତି କଣ ଗୋଟେ ଘରେ ଏକୁଟିଆ ରହିବି।
ହଁ ସେଇଆ। ସେ ମେଲୋଡି ଯାଇକି ଦେଖିବି ମେଲୋଡି ସଇଲେ ଚାଲ ଚାଲ ଆଉ ରହିହବନି ଚାଲ। ମତେ ବି ଯମା ଭଲ ନୁହେଁ ଦେଖିବାକୁ। ମୁଁ ବି କହି ଦଉଛି ହଁ ମୁଁ ଆଉ କଣକି? ମେଲୋଡି ଏଇନା ହଉଥିବ ଇଛା ହେଲେ ଦେଖିବି ନହଲେ ନା ବସିକି ମୋବାଇଲେ ମୋର ଚାଲିଥିବ ଏଣେ। ଆଉ ନାଚ ଯଦି ହଉଥିବ। ଆ ନାଚ ଯଦି ହଉଥିବ ଘର ଲୋକ କେହି ଆସିବେନି କି ତାଙ୍କ ନାଚ ଚାଲିଥିବ ମୁଁ ବସିକି ମୋବାଇଲ ଦେଖୁଥିବି ବସିକି ନାଚ କିଏ ଦେଖୁଛିି।
ହୁଁ।
ମୋର ବି ସେଇଆ ମାନେ ତମରିମୋର ତ ସେମ୍ ସେମ୍‌ ହେଇଯାଉଛି ସବୁ କିଛି।
ହୁଁ ହୁଁ।
ହଁ ପରା ମାନିବାକୁ ପଡିବ।
ହୁଁ ହୁଁ।
ହଁ ରଖି ଦୋଉଚି ମୁଁ ହ୍ୟାଲୋ ହଉ।